ହାଲୋ।
ହାଲୋ।
ହାଲୋ।
ହଁ ସାଙ୍ଗ କହ।
କଣ କରୁଚ।
ଖାଇ ପିଇକି ଏବେ ଜଷ୍ଟ ଗଡୁଛି ଆଉ।
କଣ ଖାଇଲ ମୁଁ ବି ଖାଇକି ଜଷ୍ଟ ଗଡୁଛି ଆଉ।
ଆଜି ତ ଶୁକ୍ରବାର ଆଜି। ସେ ଟିକେ ଆଉ।
ହଉ ଭଲ।
ତମର କଣ ସାଧା ନା ଆଇଁଷ।
ସାଧା ସାଧା।
ମୁ। ଆଉ ତମେ ତ ସାଧା ପାଟି ଆଉ। ଆଉ ରଜରେ କଣ ପ୍ଲାନ।
କଣ ପ୍ଲାନ ଏମିତି ଟିକ କେ ଭୁବନେଶ୍ଵର ବୁଲାବୁଲିର। ପ୍ଲାନ ଅଛି ଆଉ ଏମିତି ଟିକେ ଭୁବନେଶ୍ଵର ଆଡେ ବୁଲିବା ବୁଲିବାକୁ ଯିବାର ପ୍ଲାନ ଅଛି ଆଉ ତମର।
ଆଉ ଘରେ ଆଡେ ଆମର କିଛି ନାହିଁ ଏଇ ଘରେ ପିଠା ପିଠି କରିକି ଖାଇକି। ଟିକେ ଦୋଲ ଖେଡି ଏଇତ ଆଉ କଣ କାମ। ଆଉ କଣ ଖବର କହ। ହଁ ପରେ କେମତି ମନେ ପଇଲା
ମନେ ପଡିଲା ଆଉ ତମେ ତ ମନେ ପକଉନ ମୁଁ ମନେ ପକ କିଲ ଆଉ
ହଉ ଆଉ ଆଉ ତୋ ଖବର କଣ ଅ
ଆଉ ଭାଇନା କେମିତି ଅଛନ୍ତି
ଭାଇ ନା
ତମ ଭାଇ ନା
ହ୍ୟାଲୋ
ତମସ୍ଵାମୀ ତମର ସ୍ଵାମୀ
ହଁ ହଁ ଭଲ ଅଛି ଅଛନ୍ତି ଯଉ ହୁ
ଦେଖିବା ଆର ବର୍ଷ ଶାଡିକି ବାହାରିଯିବା ଆଉ ଦେଖିବା ଆର ବର୍ଷ ଆଡିକି ବାହା ହେଇ
ଆଖି ରଖିଛୁ ଆଉ। ଝିଅ ପିଅ ବୋଧେ ଠିକ କରିକି ରଖିଛୁ ଆଉ।
ଆଗ ଘର କରିବା ତାପରେ ଝିଅ ଠିକ କରିବା ।
ଆଉ ଘର ଫର ତିଆରି ଚାଲିଛି ନା କଣ?
ହଁ ଚାଲିଛି କାମ ଆଉ
ହଉ ତଥାପି ଆର ବର୍ଷ ଆଡିକି ବୋଧେ ବାହାହବୁ।
ହଁ ଆର ବର୍ଷ ସାଇଡିକି ବାହାରିଛି ପା
ହଁ ଆଉ ଆଉ ଘରେ ସବୁ ଖବର କଣ? ଓଡିଶା ଦେଖିବା ଆଉ ଆର ଆର ବର୍ଷ ଆ
ହଉ।
ତୁ ବାହା ହେଲେ ଯିବା ଆଉ।
ହଁ ହଉ ଘରେ ଖବର ଭଲ ସବୁ ଆଉ ସମସ୍ତେ ଅଛନ୍ତି ସେମିତି ଆଉ
ଆଉ ତ
ସୁସ୍ଥ।
ହଉ ଆଉ ତୁ କ
କାମ ଚାଲିଛି ଏଇକା ଚାଷ କାମ ଚାଲିଛି ଏମତି ଆଉ ଏବେ ତ ଚାଷ ସିଜନ୍ ଚାଷ କାମ ଚାଲିଛି ଆଉ
ଚାଷ ମାନେ କଣ ଧାନ ଚାଷ କରୁନା ପରିବା ଚାଷ କରୁନା କଣ ଚାଷ କରୁ
ସବୁ ସବୁ ଚାଷ ଧାନ ପରିବା ମୁଗ ଆଉ ଚାଷ କରେ ।
ତା ଲୋକ ତମେ ଆଉ
ଚାଷ କରିକି କିଏ ବଡଲୋକ୍ ହେଲେଣି।
ହଁ ହ ନି ଚାଷ କରିକି ଖାଇବାକୁ ଦଉଛୁ ତମେ ବଡ ଲୋକ୍ ନୁହେଁ ଆଉ କିଏ?
ହୁଁ। ହୁଁ।
ଆଉ କଣ ଖବର?
ଏମିତି ସବୁ ଚାଲିଛି ଆଉ ଆଉ ହଁ ଗୋଟେ କଣ ହଉ ପ୍ରୋଗ୍ରାମ୍ ଅଛି ଗୋଟେ ଯୋଉ ଗ ମ୍ମେଣ୍ଟ ତରଫ୍ ରୁ। ହଁ ହଉଛି ହଉଛି ଗଭର୍ଣମେଣ୍ଟ ତରଫରୁ ଗୋଟେ କଣ ଫଂକ୍ସନ୍ ଚାଲିଛି ଯୋଉ କଣ ରଜର ଗୋଟେ ଫଙ୍କସନ୍ ଚାଲିଛି
ହଉ ଆଉ ଆଉ କଣ ଖବର ଆଉ ଚାଲନୁ କୁଆଡେ ବୁଲିବାକୁ ଯିବା ଆମର ବ୍ୟାଚ୍ ଫିଷ୍ଟ୍ ଗୋଟେ କରିଥିଲେ ହେଇଥାନ୍ତା। ତମେନ୍ତ କେହି ମୁଣ୍ଡ ବୁ
ହଉ ତମେ ଆସ ଆସିଲେ କରିବା ଆଉ ବ୍ୟାଚ୍ ଫିଷ୍ଟ୍।
ଆଉ କୋ ଇସ୍ ସାଙ୍ଗ ମାନଙ୍କ ସହିତ ତୋର କାହା ସହିତ ତୋର କାହା ସହିତ କଣ୍ଟାକ୍ଟ ଅଛି।
ହଁ ସେମିତି ପୁଅ ପିଲାଙ୍କ ସାଙ୍ଗ ସହିତ କଣ୍ଟାକ୍ଟ
ହଉ
ଗାଁ କୁ କେବେ ଆସିଥିଲ ତମେ ପୁର୍ବ ଥରକ ଗାଁ କୁ ପୂର୍ବ ଥରକ କେବେ ଆସିଥିଲ?
ମାର୍ଚ ରେ ଯାଇଥିଲୁ ତମକୁ କଣ ଶୁଭା ଯାଉନି ନା କଣ?
ହଁ ଟିକେ ଭଏସ୍ ବ୍ରେକ୍ ବେକ୍ ହେଇ ଆସୁଛି ତ ଜଣା ଭଏସ୍ ବ୍ରେକ୍ ଟିକେ ହୋଉଛି। ମାନେ ଲେଟ୍ ରେ ଭଏସ୍ ଆସୁଛି। ହଁ ନେଟୱାର୍କ ଠିକ୍ ଅଛି ଫୁଲ୍ ଅଛି ତ
ହଉ ଆ ହଉ ଚାଲ୍ ଘରକୁ ଗଲେ ଦେଖା ହବ। ହବ ଆଉ ରଖୁଛି ତାହେଲେ।
ହଉ।
ହାଲୋ।
ସେ।